ହ୍ୟାଲୋ।
ହଁ କଣ କରୁଥିଲ?
ହଁ ଏ ରୋଷେଇ ସରିଲା ରୁମ୍ କୁ ଏବେ ଆସିଲି ଆଉ।
କଣ ରୋଷେଇ ଆଜି କରିଚ?
ଏ ରୋଷେଇ ମୁଗ ଡାଲି, ସଲରା ଆଳୁ ଭଜା, କଲରା ଭଜା। ସୋୟାବିନ୍ ମାନେ କଷା ନୁହଁ କି ତରକାରୀ ନୁହଁ ଆଉ।
ଉଁ ଜୁକୁ ଜୁକିଆ ଟାଇପ ର।
ହଁ।
ଦେହ ପା ଭଲ ଅଛି?
ହଁ ଭଲ ନାଇଁ ଦେହ ଭଲ ନାହିଁ କାହିଁକିନା ଅଣ୍ଟାଟା କାଟୁଛି ଏ ଯୋଉ ବର୍ଷା ପାଗ ଲାଗି ରହିଲା। ଆଉ କାଲିଠୁ ଟିକେ ଯୋଉ ମାନେ ଗ୍ୟାସ ହେଇଯାଇଚି ପେଟ। ଏମିତି ହେଇକିନା ଭଲ ଲାଗୁନି କାଲି ରାତିରେ ଖାଇନଥିଲେ। ଆଜି ସକାଳେ ପୁଣି ଗ୍ୟାଷ୍ଟ୍ରିକ ଟା ଖାଇଲା ପରେ ତାପରେ ଖାଇଲୁ ଭଲ ଦେହ ଏମିତି ଭଲ ନାହିଁ ପାାଗକୁ।
ଆଉ ତମର ଆଜି ରୋଷେଇ କଣ?
ଆଜି ଆମର ଭାତ ଡାଲି ପୋଟଳ ଆଳୁ ତରକାରୀ ଭେଣ୍ଡି ଭଜା ଦହି ବାଇଗଣ ଆଉ
ଆଉ ପିଲାମାନେ ସ୍କୁଲରୁ ଆସିଲେଣି?
ସାନ ପୁଅ ଆସିଛି ଯୋଉ ଏଠି ତାର ଯୋଉ ଟିଭି ଦେଖୁଚି, ସେ ଦେଢସୁର ଖାଇବା ଖାଉଛନ୍ତି। ଶାଶୁ ବସିଛନ୍ତି। ଆ ଇ ସେ ଯୋଉ ବଡ ପୁଅ ଆସିନି ଆଉ।
ଆଉ ମାନେ ମିଷ୍ଟର୍ ଆସିନାହାନ୍ତି।
ନାଇଁ ସେ ଦିପହରେ ଆସିବେ ସେ ତାଙ୍କର ଖାଇବେ।
ଓହୋ ଦିପହରେ ଆସନ୍ତି ଆଉ ବର୍ଷା ତମ ଆଡ଼େ ବନ୍ଦ ହେଲାଣି ନା ବର୍ଷା ଚାଲିଛି?
ନାଇଁ ବର୍ଷା ଏଇନୁ ବନ୍ଦ ହେଇଛି ବର୍ଷା ତ ସକାଳୁ ତଥାବିି ହଉଥିଲା। ଏମତି ଟିକେ ଫାଙ୍କା ଦେଖିକି ଲଗେଇଦି ଯୋଉ ଉପରେ ଶୁଖେଇ ଗୋଳେଇ ଦିଅ ଟିକେ। ଉପରେ ଶୁଖେଇ ଦେଇଛୁ ହଁ ଖରା ଟିକେ ମାନେ ଫର୍ଚା ହେଇଛି।
ହଁ ସକାଳେ ହେଇ ଆମର ଏଠି ଦଶଟା ସାଡନଟା ରେ ଟିକେ ଟିକେ ହେଇଥିଲା। ମୁଁ ଭାବିଲା ବେଳେ ସେ ଉପରକୁ ନେବି ବୋଲି ପୁଣି ଝାଉଁଳିଆ ଦେଖାଗଲା। ହଉ ଦି ମହଲା ଉପକୁ ଗଲା ଆସି ମୋ ଗୋଡରେ ଆଣ୍ଠୁ ପିଡା ମୁଁ ଏଥିପାଇଁ ଆଉ ନେଲିନି ଥୁଆ ହେଇଚି ଦେଖିବାକୁ ଟିକେ ଯାଉ ସିଡ଼ି ବାଡ଼ାରେ ପକଦେବି କି ଆଉ କେତେ ଖଣ୍ଡ
ଓ ଫାଷ୍ଟ ର ଇଏରେ କଣ କିଛି ଅ ଉପର ସିଡି ଯାକରେ ଏମିତି ଶୁଖେଇ ଦଉନ।
ମୁଁ ଆଉ କରବୁନି ଏନି ଏ ପାଣି ଛାଡ଼ିଗଲା ପରେ ଯଉ ଆମ ରୁମ୍ ସାଇ ଘର ବାହାରେ? ମୁଁ ତାପରେ ନେଇଯାଏ ଯେ ଘର ଭିତରେ ସୁତୁଲି ଟା ଆଣି ଦେଇଛି ଭିତରେ ପକେଇଦିଏ ଆଉ ସିଡ଼ିଗଡ଼ା କାହିଁକି ନା ଘରେ ତ ସବୁ ଅଛି। ନାଁ ସୁତୁଲି ଗୁରା ସବୁ କାଲିଠୁ ଶୁଖିନି ୟାକୁ ପୁଣି ନେଇକିନା କୋଉଠି ରଖିବି?
ହେଜସ୍ ଆଉ ଯୋଉ ଇଏ ତମେଛୁଆରା କଣ ନଉଛନ୍ତି ସକାଳୁ ଟିଫିିନି? ସକାଳୁ କଣ ଟିଫିନ୍? ଗ ଛୁଆ କଣ ସକାଳୁ ଛୁଆ କଣ ଟିଫିନ୍ ନେଇଛନ୍ତି?
ମୁଁ ତାଙ୍କ ଲାଗି ପ୍ରକୃତରେ ରୁଟିିକି ସୋଲା କରିବା କଥା ମୋର ମୁଁ ଆଉ ରାତିରେ ଅଟାଟା ଚକଟିକିନା ରଖିଥାଏ। ମୋଗା ରାତିରେ ଆଉ ଚକଡ଼ିନି ସକାଳେ ଟିକେ ଟେ ରରେଲ ମୁଁ ଆଇରନ୍ ଦେଇ ନଥିଲୁ ଓଦା ଥିଲା ଜଷ୍ଟ୍ ଟିକେ ନରମ ଥିଲା ତ ଆଜି ଅନ୍ଧାରେ ଉଠି ଆଇରନ୍ ଦେଲି
ହୁଁ
ସରିଲା ବସେଇ ବି ଏ ବସେଇବ ଆଉ ହେଲାନି ଯେ ମୁଁ ହେଇଥିପାଇଁ ସେମାନଙ୍କୁ ସୁଜି ବନେଇଲି ଯେ ଆମେ ସବୁ ସେ କେବେ ନିଅନ୍ତିନି ସୁଜି ନା ଆମେ ସୁଜି ନବୁନି ପୁଣି ହାପି ହାପି ଆଉ କଦଳୀ ଆଉ ଓରିଓ ଯିଏ କହିଲେ କଦଳୀ ନବୁନି ଥଣ୍ଡା ହବ, ଆଉ ଖାଲି ଆମେ ଓରିଓ କୁ ହାପି ହାପି ଗୋ କାହିଁକି ନା ଆଜିରୁ ତାଙ୍କର ଟାଇମ୍ ଟେବୁଲ୍ ଚେଞ୍ଜ ହେଲା ତ ଗୋ ସାଢ଼େ ଗୋଟେରେ ଆସିବେ ଘରକୁ ସବୁବେଳେ ଆସନ୍ତି ସେମାନେ ଏଗାରଟାରେ
ଏଇ ସାନପୁଅ ଯୋଗୁଁ ଚେଞ୍ଜ୍ ନାଇ ଏତେବେଳେ ଆସିବେ ନା ଟିକେ ଲେଟ୍ ହବ ଖାଇବ ଯାହା ହେଲେ ଟିକେ। ବିସ୍କୁଟ ରୁଟି ହଉ ପରଟା ହଉ ଆଳୁ ପରଟା ହଉ ଏଇଟା ଦେଲେ ଠିକ।
ଏବେ ଖାଲି ଆଜି ଫାଷ୍ଟ ଡେ ତ ନହେଲେ ମୁଁ ବି ବନେଇକିନା ଦେଏ ଆଳୁ ପରଟା ହଉ ରୁଟି ଭଜା ହଉ ଆଉ ଇଡଲି ତରକାରୀ ଯୋଉନ ବନେଇଦିଏ ନିଜେ। ଏ ଏମିତି କରିଦିଏ ଆଉ ଆଳୁ ପରଟା ଦିନେ ଦିନେ। ଏଇଟା ତାଙ୍କୁ ଦିଏ କିନ୍ତୁ ଆଜି ତ ମୁଁ ଆଉ ଫାଷ୍ଟ ତାଙ୍କର ମୋ ଅଟା ପଡି ନି ସୋଲା କରିବି ଡେରି ହବ। ଆଜି ଦେଇ ଦେଇଛି ଆଉ ତାଙ୍କର ପୁଣି କଣ ଗୋଟେ ମ୍ୟାଡାମ୍ ଲେଖିଥିଲେ ଗୋଟେ ଟିଫିନ୍ ହବ ବ୍ରେ ଫାଷ୍ଟ ହବ ଗୋଟେ ହବ ଲଞ୍ଚ ହବ, ମୁଁ କହିଲି ଆରେ ଛୁଆ ତ ଦିଟା ଦିଥର ଖାଇବେ ପଢ଼ିବେ କେତେବେଳେ?
ବ୍ରେକ୍ଫାଷ୍ଟ ଲଞ୍ଚ ପୁଣି କଣ ସେ ତ ଖାଇକି ଯିବ ସ
ହଁ ମୁଁ ବି ସେଟା କହିଲି କିରେ ତାଙ୍କ ମେସେଜ ଆସିଲା କାଲି। ନା ସବୁ ସ୍କୁଲ ରେ ହେଲାଣି ମୁଁ କହିଲି କିରେ ଛୁଆ ତ ଘରୁ କିଛି କିଛି ଜାଗାରେ ଖାଇକିନା ଯାଉଛନ୍ତି ନା ବ୍ରସ୍ କରି ଉପାସ ଯାଉଛନ୍ତି? ସେମାନେ ତ କିଛି ଖାଇଲେ ବଲେ ପୁଣି ଯଦି ଖାଇବେ ଖାଲି ଖାଇବେ ସ୍କୁଲରେ ଆଉ ଶୋଇବେ ବସିବେ ପାଠ ପଢିବେ କଣ?
ନାଇଁ ସତ କଥା ଛୁଆ ତ ଟିଫିିନ ଯାହା ହେଲେ ଖାଇକି ମାଆ ମାନେ ଆଉ ଥୋଡିନା ଉପାସ ଛାଡିବେ ଛୁଆଙ୍କୁ। ଯାହାହେଲେ ଖୁଏଇକି ଛାଡିବେ। ଫୁଣି କେତେବେଳେ ସେମାନେ ଖାଇବେ ଆଉ ଯଦି ଖାଇବେ ଫୁଣି ଲଞ୍ଚ କେତେବେଳେ ଖାଇବେ ତା ଘରେ ଆସି କଣ ଖାଇବେ, ଖାଇବେ ସେ ତ ଖାଲି ଖାଇବେ। ଦିନକୁ ଦିନରେ ମାନେ ଅଧା ଦିନ ହେଇଥିବ କି ନାହିଁ ଚାରିଥର ଖାଇବେ। ଛୁଆ ପଢିବେ କେତବେଳେ ସେ ଶୋଇବେ ନିଦ ଲାଗିବ ନା ସେମାନଙ୍କୁ।
ସେଇଆ ଠିକ୍। ଟିକେ ଟିକେ ହଉ ପଛେ ଖାଇବେ ତ ଖାଲି ପଢିବେ କେତେବେଳେ?
ନିଦ ଲାଗିବ ଭିତରେ କୋଉଠି ପ ପାଠ ପଢି ପାରିବେ?
ହଁ।
ଛୁଆ ସକାଳୁ କଣ ଖାଇକି ଯାଉଚନ୍ତି?
ଛୁଆ ସକାଳୁ ଚୁଡ଼ା କଦଳୀ ସବୁବେଳେ ଖାଆନ୍ତି। କିନ୍ତୁ ଏବେ ବର୍ଷା ପାଗ ଲାଗି ସକାଳୁ ରାତିର ତରକାରୀ ରଖି ଦେଇେଥାଏ ରୁଟି। ରୁଟି ଗୋଟେ ପୁଅ ଗୋଟେ ରୁ ଝିଅ ଟା ରୁଟି ଖାନ୍ତି ରୁଟି ଡେଲ୍ଲୀ କିନ୍ତୁ ପୁଅ ଚୁଡା କଦଳୀ। ଆଉ ଝିଅ ପାଇଁ ଏବେ ଛତୁଆ ଦେବି ଆଉ କାହିଁକି ନା ସେ ଯଉ ରୁଟି ଭଜା ନେଇଗଲେ ଆଉ ଛତୁଆ ସକାଳେ ପୁଣି ରୁଟି ଖାଇବନି। ତେଣୁକରି ତା ପାଇଁପଡିକା ଛତୁଆ।
ଛତୁଆ ଯୋଉ ତିଆରି କରୁଛ ନା କିଣିିକି ଆଣ?
ନାଇଁ କିଣା।
ହଁ କେନା ଛତୁଆ। ଟିକେ ମିଠାଳିଆ ଚିନି ଫିନି କିଛି ପକେଇବନି ଖାଲି କ୍ଷୀରରେ ଯଦି ଗୋଳେଇକି ଦବ ଦବ। ଏମିତି ଭଲ ଲାଗୁଛି ବିନା ଚିନି ରେ ବାକି ଦବ। ସେଟା କାରଣ ଅଲରେଡି ମିଠା ଲାଗୁଛି ଛତୁଆଟା।
ହଁ ମିଠା ଆସୁଛି ତ ଆଉ କିଛି ଦରକାର ପଡୁନି ଖାଲି ଅମୂଲ ଟିକେ ପକେଇବା ପାଇଁ ପଡୁଛି।
ହୁଁ ଆଉ ଛୁଆ ପାସ୍ତା ଫାସ୍ତା ନିଅନ୍ତି।
ହୁଁ ପାସ୍ତା ନିଅନ୍ତି ଆଉ ଇପି ଇପି ମାଗି ତାଙ୍କର ଖୁବ କମ ରେୟାର ନିଅନ୍ତି ବେଶୀ ନିଅନ୍ତିନି ଯେତେବେଳେ କିଛି ନଥାଏ ଅପସନ ଲାଗେ ଲାଗେ ନେଇଯାଆନ୍ତି। ସେଠୁ କହିବି ଆଜି ଟିକେ ଇପି ନେଇଯାଅ।
ହୁଁ।
ଆଉ ଝିଅ କହେକି ବିରିୟାନୀ ପରିବା ପରିବା ପକାଏ। ମୁଁ ପରିଆ ଗାଜର ବିଟି କ୍ୟାପସିକମ ମୁଁ ସବୁ ପକେଇଦିଏ। ବୋଟ ମୁହଁ ହଁ ହଁ ପରିବା ପକେଇଲେ ଖାଆନ୍ତି ଛୁଆ। ପରିଆ ପକେଇଲେ ଛୁଆମାନେ ଖାଆନ୍ତି।
ତମେ କଣ ଖାଇଛ ସକାଳେ?
ମୁଁ ଆଜି ଖାଇଆକୁ କାଲିଠୁ ଦେହ ଭଲ ନଥିଲା ତ ଆଜି ଚୁଡ଼ା କଦଳୀ ଖାଇବି ବୋଲି କହିଲି କିନ୍ତୁ ଆଜି ପାଗ ଲାଗିଛି। ଚୁଡ଼ା କଦଳୀ ଇଚ୍ଛା ହେଲାଣି। ଇପି ଟିକେ ବନେଇକିନା ଖାଇଦେଲୁ ମୋ ପୁତୁରାର ମୋର ଇପି ଖାଇଦେଲୁ। ସୁଜି ବନେଇଛି ଅଛି ସୁଜି
କୁ କଦଳୀ ଟା ବି ଖରାପ।
ହଁ।
ସୂଜି ସିମେଇ ଆଜିିକାଲି ଛୁଆ କେହି ମଙ୍ଗୁନାହାନ୍ତି। ତା ଅପେକ୍ଷା ଉପମା କରିଦେଲେ ଖାଇବେ ପଛିକା
ହଁ।
ସିମେଇ ଦେଲେ ଖାଉନାହାନ୍ତି।
ମୁଁ ଆଜି ସୁଜି ଏଇଥିପାଇଁ କରିଥିଲି କି କହିଲି ଆଉ ମ୍ୟାଗି ଏଇ ନ ଫୁଣି ଡେରିରେ ବସିବ। ଅଛି ପା ଇଏ ରେ ଫ୍ରୀଜରେ ନା ନା ମୁଁ ଆଉ। କଲେରା ଶୁଖିଲା ରେ ହ୍ୟାଲୋ।
ହଁ କଣ କହିଲୁ?
ନାଇଁ ଏ ସୁଜି ସୁଜି ବନେଇଥିଲି ଯେ ରୁଟି ପାଇଁ କହିଥିଲେ ତ ଆଉ ମୁଁ ବନେଇ ନଥିଲି ସେଇଥିପାଇଁ କହିଲେ ଆପଣ ଆଜି ସେ ରୁଟି କହିଥିଲୁ କହିଲେ ନାଇଁ ନାଇଁ ଆଉ ଗରା ଶୁଖିଲା ଆ ବନେଇନାହିଁ।
ପାଖରେ ଅଛି ଖାଇବ ଯେ ଉଁ ହୁଁ। ଆଉ କଣ? କଣ କାମ ଆଜି ରହିଲା କଣ ଆଜି କଲ?
ହୁଁ କାମ ତ ଏଇ ରାତିକା ପାଇଁ ରୋଷେଇ ପାଇଲେ ସେଠୁ ଛୁଆସିବେ ଛୁଆ ଖାଇବେ ସେଠୁ ହୋମୱାର୍କ ସାଙ୍ଗରେ ହବ ଛୁଆ ସେଠୁ ଶୋଇବେ ଫୁଣି ଟିଉସନ୍ ଯିବେ। ପୁଣି ଏଠୁ ଚାରିଟା ବେଳ ଲୁଗାପଟା ସଜଡା ହବ ହଁ ପୁଣି ଲୁଗାପଟା ସଜଡା ସନ୍ଧ୍ୟା ଦିଅ ଅଟା ଚକଟ ରାତିକି ଛୁଆଙ୍କର ସେଠୁ ଫୁଣି ଟିଉସନୱାର୍କ ହୋମୱାର୍କ। ଦେଖ କଣ ଆସିଚି ଏ ଚାଲଚି ଆଉ ଏଇଟା ହଉଛି ଜୀବନ ଆଉ ଏଇତ ଜୀବନ।
ବଡପୁଅ ଯୋଉ ସ୍କୁଲରେ ଟିକେ ଓଦା ହେଇ ଯାଇଥିଲା ଛତା ଦେଇନଥିଲି। ଯେ ସେ କେତେ ଗେଜେ ଗେଜେ ହେଲା ତି ତାକୁଟିଏ ଥଣ୍ଡାରୁ କାଶଟା ତାକୁ କାଶଟା ଯେ ଧରି ପକାଏ।
ଛତା ନେଇକିନା ଯାଉଛନ୍ତି ଛୁଆ।
ରେନି କୋଟ ଅଛି ସିଏ କହୁଚି ମୁଁ ଛତା ନେବି ଏ ଛ
ମୁଁ ଆଜି ଛତା ଦେଲି। ଝିଅକୁୁ ଆଜି ଛତା ଦେଲି ଯେ ଝିଅ ନେଲାନି ପୁଅକୁ ଦେଲି ଯେ କଇଲା ମତେ ମାରି ଆସିବନି ମୁଁ କଇଲି ମାରି ଆସି ତିବନି କଣ ତାପରେ ତାଙ୍କ ଯିଏ ବସରେ ଯିଏ ଆସୁଚି ବାଟରେ ଠିଆ ହଉଚି ହେଲପ୍ ପରଟା ତାକୁ କହିଲି ତା ମାରିକିନା ଦବ ମୋ ଛତାଟା ସିଏ କଇଲା ନାହିଁ କିଛି ଆବଶ୍ୟକ ନାଇଁ ମୋ ବସ୍ ଲଗେଇ ଦଉଚି ପୁରା ନେଇକିନା ଅଫିସ୍ ସାମ୍ନାରେ।
ହଁ ଆଙ୍କର ଗେଟେଠୁ ଯିବା ପାଇଁ ମିନିମମ୍ ତିନି ଚି ତିନି ମିଣ୍ଟି ଖଣ୍ଡେ ଲାଗ୍ ଯିବୁନୁ ମାନେ ମୁଁ କ୍ଲାସ୍ ରୁମକୁୁ ଯିବା ପାଇଁ। ଓଦା ହେଇଯାଇଛି ତ ହେଦିନ ନା ତ ଏଇ ଯୋଉ ଥଣ୍ଡାଟା ଧରି ପକେଇ କାଶ ତାର କାଶଟାକୁ ଧରିବ ତ କାଶଟା ଧରି ଚି ତ କାଲି ମାଡିଚି କ ମତେ ଫୋନ୍ କରିଥିଲା ଭୁବନେଶ୍ଵର ଯାଇଥିଲା। ମୁଁ ପା ମେଡିସିନ୍ ରଖିଚି ଆମର ଖାଲି କାଶ ହଉଚି ଦି ଭଉଣୀ ଆପ ତୁରାକୁ ପଠେଇକି ମେଡିସିନ୍ ଆଣିଲି ଯୋଉ ରାତିରେ ଆସିିକି ଖାଇଲାଠୁ ସକାଳୁ ଆଉ ନିଦ ମେଡିସିନ୍ ଖାଇକି ଶୋଇଚି ନା ଆଉ ଟିକେ ନିଦ ତଥାପି କହୁଥିଲା କହିଲା ଯଦି ମ୍ୟାଡାମକୁ ମୋ ଦେହ ଖରାପ ଲାଗିବ ମ୍ୟାଡାମକୁ କହିବି। ଆଉ ମୋ ଦେହ ଭଲ ଲାଗୁନି ଆଉ। ଯୋଉ ମୁଁ ଘରକୁ ଯିବି ମୁଁ କହିଲି ହଉ ତାହେଲେ କହିବୁ। ମୁଁ ମତେ ଲାଗୁନି ସେ କହିବ କାଇଁ ନା ମେଡିସିନି ଖାଇକି ଯାଇଚି ନା। ଆଉ କିଛି ଲାଗିବନି କିନ୍ତୁ ତଥାପି ତା ମନେରେ ଗୋଟେ ଅଛି କାଳେ ଦିଟାରେ ସାଢେ ଗୋଟରେ ଛୁଟି ହଉଚି ଦିଟା ଆମ ଆକୁ ଆସୁଛନ୍ତି ପାଞ୍ଚ ଦଶ ଦିଇଟା ଭି ଦିଇଟାରୁ ପାଞ୍ଚଟା ଦଶ ଭିତେରେ ଆସୁଚନ୍ତି ଦିଇଟା ଦଶ ଭିତେରେ।
ଏମାନେ ବି ଆଜି ମୋ ଆ ଫାଡ୍ ଏମାନେ ବି ଆଜି ପହଞ୍ଚିବେ ଦିଇଟା ପାଖାପାଖି କାଇଁନା ସାଢେ ଗୋଟେରେ ଛୁଟି ସୁଟି ହବ। ତାଙ୍କର ବି ଅଧଘଣ୍ଟେ ଲାଗୁଚି କାଇଁନା ମା ବସ୍ ବାଟରେ ରହି ରହି ଆସୁଚି ନା।
ହଁ ସେଇଆ ଏପଟେ ଫୁଣି ଆମର ଯୋଉ ଜାମ୍ ଟିକେ ରହୁ ଛି ତ ଆଉ ହଁ ଯୋଉ ବର୍ଷା ହେଇଚି ସେ ବେଶି ଜାମ୍ ଖାଲ ଢି ପ ଜଣା ପଡୁନି କୋଉଠା କେତେବେଳେ କୋଉଠି ପଶି ଯାଇଚି କୋଉଠେ କଣ ହେଇଚି। କୋଉଠେ ଉ ଡାଳ ଖଣ୍ଡେ ପ ଭାଙ୍ଗିକି ପଡିଚି। ଏମିତି କଣ ସବୁ ଉ ଆଉ ଗାଁ ଆମର ଜାମ୍ ହେଲା ମାନେ ଏ ଗାଁ ଭିତରେ ସବୁ ଗାଡି ଯିବ। ଏ ଗାଁ ଭିତରେ ବି ଏତେ ଗାଡି ଯେ ମାନେ ଏତେ ହଇରାଣ ବି ଜାମ୍ ଯେ ଛୁଆପୁଲାଙ୍କୁ ଛାଡିବ ହଁ ନ ନ ନହେଲେ ଟ୍ରକ ସିନା ଯାଉନି ସିନା କାର୍ ଚୁ ଚ୍ ବାଇକ୍ ଏତେ କାର୍ ବାଇକ୍ ଯେ ମାନେ ଏଇ କି ବ ରାସ୍ତା ଠିକି ଗଲାବେଳୁକୁ ଡର୍ ଲାଗୁଚି ଛୁଆମାନଙ୍କୁ ଛାଡିଆ ପାଇଁ।
ଧେଇ ସାଇଲଣି।
ହଁ ହଁ ପୁତୁରାମାନେ ଗାଧୋଇ ସାଇଲେଣି। କେତେ ବଡ ବଡ ହେବେ ସବୁ? ହଁ ହଁ ରହୁଚି।
ହୁଁ